ହାଲୋ ଜୟଗୁରୁ। ହାଲୋ ଶୁଭୁଛି ଶୁଭୁଛି ହାଲୋ।
ହଁ ମା ଜୟ ଗୁରୁ ହଁ ଶୁଭିଲା ଶୁଭିଲା।
ଜୟ ଗୁରୁ ଶୁଭିଲା ତ ଆଚ୍ଛା ଆଚ୍ଛା।
ଭଲ ଅଛ ଭଲ କଣ ଏଇ କାମ ଦାମ ଟିକେ କଲା ବେଳକୁ ଏଇ ଖାଇଲି ଏବେ।
ଆଜ୍ଞା।
ସାଙ୍ଗେ ସାଙ୍ଗେ ଖାଇକି ଉଠିଛି କିନ୍ତୁ ଲେଟ୍ ହେଇଗଲା ଖାଇବା। ବହୁତ ଲେଟ୍ ହେଇଗଲା ଆଉ ଭାରି ବିରକ୍ତ ବି ଲାଗିଲାଣି ଏତେ ଲେଟ୍ ହେଇଗଲା ଯେ। ସେ ନନାଙ୍କ ଦେହଟା ଭଲ ନାହିଁ ତ ଆଉ ତାଙ୍କୁ ନେଇକି ଯାଇଥିଲା ଭାଇ। ଆଉ ଯୋଉ ଯାଇଥିଲା ଆସିଲା ବେଳକୁ ଲେଟ୍ ହଁ ବା ତାଙ୍କୁ ଅନେଇ ଅନେଇ କା ମୁଁ କହିଲି ହଁ ଖାଇଦେବି ଖାଇଦେବି ବୋଲି ପୁଣି କହିଲି କି ନାଇଁ ଆଉ ଟିକେ ଯାଉ। ମୁଁ କହିଲି ଖାଇବି ବୋଲି କହିଲି ଆସନ୍ତୁ ଖାଇବି ଆଉ। ଖାଇବି ଖାଇବି ବୋଲି ଟିକେ ନିଦ ଲାଗିଲା ଗଡି ପଡିଲି ଛୁଆ ଗୁଡାକ ସବୁ ସବୁ ଶୋ
ହୁଁ ହୁଁ ହୁଁ।
ମୁଁ କହିଲି ଶୋଇଛନ୍ତି ତ ଶୋଇଥାନ୍ତୁ। ଆଉ ଆପଣଙ୍କ ଫୋନ୍ ଟା ରିଙ୍ଗ୍ ହଉଛି କି?
ନାଁ କଟିଗଲା ଆପେ ଆପେ।
ହଁ ହଁ କାଟିଦେବେ ଆଜି ଯିଏ ବି କଲ୍ କରନ୍ତୁ ସେପଟୁ ଆପଣ କାଟିଦେବେ କିଛି ଅସୁବିଧା ନାହିଁ। ନାଇଁ ନାଇଁ ମୋର ଏଇଟା କାଟିବେନି ଆପଣଙ୍କୁ ଯିଏ କଲ୍ କରିଥିବ ହଁ ସେ ସେଇଟାକୁ କାଟିଦେବେ। ସେଇଟା ନହେଲେ ଆପଣଙ୍କର ଆମର ଯୋଉ ବ୍ୟାଗଗ୍ରାଉଣ୍ଡ୍ ସାଉଣ୍ଡରେ ସେଟା ପଳେଇ ଆସୁଛି।
ଆଚ୍ଛା ଆଚ୍ଛା ଆଚ୍ଛା।
ତ ସେଇଆ ହଉଛି କଥା ଭାରି କଷ୍ଟ ଲାଗିଲା ଛୁଆ ମାନଙ୍କୁ ବି ଏଇନା ଉଠେଇଲି ମୁଁ। ଉଠିଲା ବେଳକୁ ମୋ ଦେହ ହାତ ଥରିଲାଣି ଏତେ ଲେଟ୍ ହେଇଗଲାଣି ଖାଇବା। କେମିତି ଖାଇ ଦେଇକି ସାଙ୍ଗେ ସାଙ୍ଗେ ପୁଣି ସାଙ୍ଗେ ସାଙ୍ଗେ ବାସନ ଗଦେ ପୁରା ଲୋକ ସବୁ ଟିକେ ଅଧିକ ହେଇଗଲା ବେଳକୁ ଟିକେ ଅଧିକ ହେଇଯାଏ ସବୁ ସବୁ ମାନେ ଯେମି ଯାଇକିନା ସବୁ କାମ ସାରିକି ପୁଣି ଭାଇ ଆସି ନଥିଲେ ଯେ ଭାଇ ଆସିକି ସିଏ ପୁଣି ଏବେ ପହଞ୍ଚିଲେ। ତାଙ୍କୁ ପୁଣି ଖାଇ ଦେଇକି ମୁଁ କହିଲି ଯାଏଁ ଭାଇ କହିଲା କି ତୁ ଯା ତୋର କଥା ହେଇଯା। ତୋର ଏ ସବୁ ସାରେ ତ ମୁଁ କହିଲି ଆସୁନୁ ତୁ ବାସନ ଟିକେ ମାଜିି ଦଉନୁ। ମୁଁ ସବୁ ମାଜିଦେବି ସବୁ କରିଦେବି ଆଉ।
ହୁଁଁ ହୁଁ ହୁଁ।
ଉଁ ଏମିତି କଥା ଆଉ ଭାରି କଷ୍ଟ ଲାଗୁଛି ଗୋ ମାନେ ଦେହ ହାତ ଉଡା କାହିଁକି ଉଇକ୍ ଉଇକ୍ ଲାଗୁଚି ଏଥର।
ହୁଁ ଟିକେ ସୁଗାର ବାହାରିଥିଲା ତ ସେଥିପାଇଁ ଆଉ ଆଉ ସିଏ ହବନି କିଛି।
ସେ ଟିକେ ଆମ୍ବ ଏଇ ସିଜିନରେ ହଉଛି ହଁ ଆମ୍ବ ବି ଏ ସିଜନରେ ଟି କେ ହୋଉଛି ଟିକେ ଖାଇଦଲା ବେଳକୁ ମୋର ହୋଉଛି ଆମ୍ବ ଆଉ ପଣସ ପ୍ରିୟ। ଆଉ ସେ ଏବେ ଠି କି ମିଳୁଛି ଆଉ ଖାଇଦଉଛି ଟିକେ ଟିକେ ଆଉ। ସେ ଟିକେ ଟିକେ ଖାଇଦେଲା ବେଳକୁ ବି ଲାଗୁ
ଉଁ ଆଚ୍ଛା ଆଚ୍ଛା।
ଏମତି ଆଉ ଆପଣଙ୍କର ଆଜି ଖାଇବା ପିଇବା।
ଖାଇବା ପିଇବା ମୁଁ ବି ଜଷ୍ଟ ଖାଇକି ଟିକେ ଗଡ଼ିଆକୁ ଆସିଥିଲି ଆଉ ଜଣଙ୍କୁ ଦେଇଛି ଟେ କ ମାନେ କଥା ଚାରି ବଜେୟା ଆଉ ତାପରେ ଆଉ ସେଟା ତ ମେସେଜ ରେ ମେଁଇ ଅନେଇଥିଲି ମା ଫୋନ୍ କରିବେ କି କଣ। ଏଠିକି ଆସି ଏସି ରୁମ ରେ ଗଡୁଥିଲି ଟିକେ। ଖାଇକି ଏ କରିଥିଲି ଭାତ ଡାଲି ଆଉ ଲେଉଟିଆ ଶାଗ ଭଜା ଆଉ ଧୋକା ତରକାରୀ କରିିଥିଲି।
ଆଚ୍ଛା ମୁଁ ବି କେତେ ଦିନ ଠୁ ଭାବୁଛି କି ଏ ଧୋ କା ତରକାରୀ କରିବି କରିବି ଆଜି କରିବି କାଲି କରିବି କାଲି କରିବି। ସେ ଟିକେ କଣ କି ତା ଟିକେ ସିଧି ବିଧି ଅଧିକ ସେଇଥିପାଇଁ କରିବି ବୋଲି ଏ ଯାଉଚି କରିବି ଏଇ ଯାଉଚି କରିବି ବୋଲି ଆଉ ସମୟ ହଉନି ତର୍ ତର୍ ହେଇକି ଏଟା ସେଟା କରିଦେବି
ନା ମୁଁ ବେସନ ରେ କରିନଥିଲି ବୁଟ ଡାଲି ରେ କରିଥିଲି। ମୁଁ ଏମିତି କରିଥିଲି କଣ ବୁଟ ଡାଲି ଭେଦେଇଦେଲି ତାକୁ କଞ୍ଚା ଲଙ୍କା ଜିରା ଟିକେ ଦେଇକି ଗ୍ରାଇଣ୍ଡିଙ୍ଗ କରିଦେଲି। ଗ୍ରାଇଣ୍ଡିଙ୍ଗ କରିକି ମୋଟା ଚକୁଳି କରିଦେଲି। ଚକୁଳି ଭଳିଆ କରିକି ତାକୁ ପିସ୍ ପିସ୍ କରିକି କାଟିକି ଛାଣିଦେଲି ଆଉ। ଛାଣି ଦେଇଚି ଭାଇ ଆମର ଦୁଇ ତିନି ପିସ୍ ଖାଇଦେଲେ ତରକାରୀ ଦୁଇଗିନା ଖା ଖାଇଦଲେ ହେଲା ଖାଇଦେଇ କୋଉଚନ୍ତି ଲୋଭ ମୋର ହେଇଗଲା ମୁଁ ଖାଇଦେଲି ଏମିତି କୋଉଚନ୍ତି। ଆଜ୍ଞା। ନା କାଟିନେଇଁ କାଟିନେଇଁ କହିଲେ ମୁଁ ଟିକେ ଖାଇଦେଲି ଆଉ ମାଆଙ୍କ ଘରେ ମୁଁ ଆମ୍ବ ବି ଖାଉଥିଲି। ଆଉ ମତେ ଭଲ ଲାଗୁଥିଲା ହଁ ମୁଁ କହିଲି ତମେ ଟିକେ ଏବେ ମେଣ୍ଢି ହେଇକି ରୁହ ଠିକ ଲାଗିବ ଆଉ। ହଁ ଆଉ ଏ ସେ ଟିକେ ଖାଇଲେ ଖାଇକି ପୁରା ଖାଇଲେ କଣ ମାନେ ମାନେ କଂସଏ ତରକାରୀ ବାପ ଝିଅ ଏକା।
ଓହୋ ତାଙ୍କୁ ବହୁତ ଭଲ ଲାଗିଲା ଆଉ।
ହୁଁ ହୁଁ। ଆଉ ଏକୁଟିଆ ଅଲିଭା ଟା ନା ହା ହା ଝିଅ ଖାଇନି ଝିଅ ଖାଇନି ଝିଅ ଖାଇନି ବଡ ଝିଅ।
ହୁଁହୁଁ। ଆଉ ସିଏ ଖାଇବୁ।
ଆଚ୍ଛା ସାନ ଝିଅ ଖାଇ ସାରିଲେଣି?
ହଁ ସାନ ଝିଅ ଖାଇଲାଣି ତାର ଚାରି ବଜେ ଡ୍ୟାନ୍ସ କ୍ଲାସ ଅଛି।
ଓହୋ ଓଡିଶୀ ନା ଏମିତି ନର୍ମାଲ।
ଓ ନା ନା ଓଡ଼ିଶୀ। ଓଡ଼ିଶୀ ଅଛି ପ୍ରୋଗ୍ରାମ୍ ଅଛି ଅଗଷ୍ଟ ଆଠରେ ପୁରୀ ଯିବ।
ଆଚ୍ଛା ଆଚ୍ଛା।
ଉଁ ହୁଁ ମାନେ ଶିଖି ଇତ୍ ପୁରି ଯିବୁ ଆଉ। ନସିଖିଲେ କିଏ ନେଇକି ଯିବ।
ହଁ ନିହାତି ସବୁ ଜିନିଷ ତ ଶିଖିବା ଦରକାର ନା। ଏମିତି ଆଉ ଆମର ଖାଲି ବର୍ତ୍ତଇ ଥିଲି କଣ ନା ବୁଟ କଖାରୁ ଆଳୁ ତରକାରୀ ଆଉ ସେ ପଣସ ମଞ୍ଜିା ଉରା ଗଦା ହେଇଥିଲା ସେ ତା ଖାଲି ସେମିତି ଭାଜି ଦେଇଥିଲି ଏଇ ଗ୍ରାଇଣ୍ଡର ଯାରଟାରେ। ଟିକେ ଖରାପ ହେଇଯାଇଛି ତାକୁ ଦେଇଛନ୍ତି ସଜାଡିବା ପାଇଁ ଆଉ ସ ସୋରିଷ ମସଲାରେ ଟିକେ ଦେଇକି ଭାଜିଲେ ଭଲ ଲାଗେ ମଞ୍ଜି ଗୁଡ଼ାକ। କଣସ ମଞ୍ଜି ଆଉ ଦେ ଥିଲା ବେଳକୁ ଭାଙ୍ଗି ଯାଇଥିଲା ତ ସେମିତି ତାକୁ ଖାଲି ଟିକେ ଭିଜେଇ ଦେଲି ଲୁଣ ଆଉ ହଳଦୀରେ। ଏ ଫୁଟଣ ତେଲ ଦେଇକି ତାକୁ ଟିକେ ଭାଜିଦେଲି ସେମିତି ଆଉ।
ଆଚ୍ଛା।
ଆଉ କିଛି କରିନଥିଲି ପରିବା ବି ସବୁ ସରି ଯିଇଛି ଯିବେ ଆଣିବେ ଆଣିବେ ବୋ ବୋଲି ସେ ବି ଟିକେ କାମରେ ବ୍ୟସ୍ତ ରହିଯାଉଛନ୍ତି ଆଉ ଏଇ ପାଖରୁ
ଏଇ ରଜରେ ଆଉ କିଛି କରିନଥିଲେ ମୋର ମନ ଟିକେ ମୋର ଟିକେ ଏଇ ଯୋଉ ଗଇଁଠା କ୍ଷିରି ପାଇଁକା ଇଚ୍ଛା ଅଟକାଳି। ଆଉ ଟିକେ ଭେଦେଇଛି ମୁଁ କହିଲି ଟିକେ କ୍ଷୀର ଟିକେ ଆଣିଦବ ଅନ୍ନପୂର୍ଣ୍ଣା ପତ୍ର ଛି।
ଆଚ୍ଛା ଯୋଉଟା ମୁଁ ଦେଇଛି ଆପଣଙ୍କୁ ସେଇଟା ତାକୁ ବି ଫୁଟେଇ ଦେବେ ଟି ପୁରା ଗାଢା ଗାଢା ଆପଣ ତାକୁ କଣ କରିବେ ଗୋଟେ ଗ୍ଲାସ ଗରମ ପାଣି ରେ ମାନେ ଗରମ ବି ପାଣି ଦର କାର ନାଇଁ ଗୋଟେ ଗ୍ଲାସ୍ ପାଣିରେ ତାକୁ ସେମିତି ଦଶ ଚାମଚ୍ ଖଣ୍ଡେ ଗୋଳେଇ ଦେବେ।
ହୁଁ ହୁଁ।
ଗୋଳେଇ ଦେବେ ଦେଖିବେ ଟିକେ ନିଆଁରେ ବସେଇଦେବେ ଆଉ ଗୁଜୁରାତି ପକେଇଦେବେ ସେ ପୁରା କ୍ଷୀରକୁ କ୍ଷୀର ହି ହେଇଯିବ।
ଆଚ୍ଛା ଆଚ୍ଛା ମୁଁ ସେଇଟା ବୁ ଜାଣି ପାରୁନେଇ ପଚାରି ପଚାରିବି ବୋଲି ଭୁଲି ଯାଇଚି।
ହଁ ସେଟା ହେଉଚି ମିଲ୍କ୍ ପାଉଡର ଟା ନା ଆପଣ ଯଉଥିରେ ବି ତାକୁ ୟୁଜ୍ କରିପାରିବେ।
ହୁଁ ହୁଁ ହୁଁ।
ଆଉ ବଢ଼ିଆ ବି ଲାଗୁ ସେ ଜୋଉ ସିମେଇ ଖିରି ହଉ କି ଆପଣଙ୍କ ଦଲିଆ ଖିରି ହଉ କି ଯେକୌଣସି ଦରକାର ପଡ଼ିଲେ ଚାହା ବି କରିକି ତାକୁ ପିଆ ହଉଛି। କିଛି ସେମିତି କିଛି ଇଏ ନାହିଁ।
ଆଚ୍ଛା ଅମୁଲ୍ ଟାଇପ୍ ର ଅମୁଲ୍ ଅମୁଲ୍ ଆଉ
ଆହା ସେଟା ସେଇ ଅମୁଲ୍ ଟାଇପ୍ ର ଆଉ।
ମାନେ ହଁ ହଁ।
ହୁଁ ଅମୁଲ୍ ଟାଇପ୍ ର ସେ ଚୁ
ଛୁଆ ମାନେ ଶୋଇଚନ୍ତି?
ଅନ୍ ହଁ ଏଇ ଦି ଜଣ ବ ବଡ଼ ଗଲା ଖେଳ ଖେଳିବ ଛୁଆ ଆଉ ଦୁଇ ଜଣ ତଳେ ତା ବାବା ଆସିଚନ୍ତି ସେଇଟିଇ
ଆଚ୍ଛା ଆଚ୍ଛା ହଁ ଆଚ୍ଛା ଆଚା।
ଏମତି ଚାଲଚି ଆମର ଆଉ। ଆଉ ଆଉ କୋଉ କୋଉ ଜାଗା ସବୁ ବୁଲିବାକୁ ଯାଇଚନ୍ତି?
ମୁଁ। ଯାଇଚିଇ ରାଜସ୍ଥାନ୍ ଯାଇଚି, ଦିଲ୍ଲୀ ଯାଇଚି। କାଲ୍କାଟା ଯାଇଚି। ଆଶ୍ରମ ଦେଓଭର୍ ଯାଇଚି, ଉଂ ବିହାର। ଆଉଉ ପୁରୀ ଏତିକି ଜାଗା କଳାହାଣ୍ଡି ଆଉ କଳାହାଣ୍ଡିଇ ଝିଅ ଆମର ଛୋଟ ଥିଲା ଯାଇଥିଲି। ସେଠି କାକା ଶଶୁର ରହନ୍ତି ତ।
ଆଚ୍ଛା।
ମାଲକାନଗିରି, ଜୟପୁର୍, କୋରାପୁଟ୍। ଆଉଉ ସବୁ ଯାଇଚି।
ଯାହା ହଉ ଆପଣ କେତେ ଜାଗା ବୁଲି ଆସ୍ଚନ୍ତି ଆଉ।
ମାଲକାନଗିରି ଯାଇଚି ସେଠି ଅଛି ଗୋଟେ ଡ୍ୟାମ୍ ଅଛି ଦେଖି ଯାଆ ଆସିଚି।
ହଁ ହ।
ଆଉଉ ଆଉ ଏଠି ଯାଇଚି ଉଁ ଯଉ ଏଇ ମୟୂରଭଞ୍ଜ୍ ବି ଯାଇଚି। ଆଉ ସେଠି ଆମର ସସଙ୍ଗ ମନ୍ଦିର ଅଛି ସେଠି ଯାଇଥିଲି। ଆଉ ତାରିଣୀଇ, ଆଖଣ୍ଡଳ ମଣି। ଏସବୁ ଯାଇଛି। ଆଉ ଝି ଝିଅ ଅବସ୍ଥାରେ ଯାଇଥିଲି ତାରିଣୀ ଆଉ ଯାଇନି। ଆଖଣ୍ଡଳମଣି ଯାଇଚି ଦି ଚାରି ଥର ଯାଇଚି। ଏପଟରେ କେନ୍ଦ୍ରାପଡ଼ାର ଖାଲି ବଳଦେବଜୀଉ ଯାଇନି ନହଲେ ଆଉ ଆମର ସେ ଆଳି ପାଖରେ ଅଛି ବରାଜୀ ବୋଲି ଗୋଟେ ମନ୍ଦିର ସେଇଆଡ଼େ ଯାଇଛି। ଆଉ ଏବେ ଆଉ ବୁଲାବୁଲି ଆଉ କୁଆଡ଼େ ଯାଇନୁ ଏଠି ଅଛୁ ଆଉ।
ଆଚ୍ଛା।
ଆଉ ତମର?
ହଁ, ସେମିତି କହିବାକୁ ଗଲେ ଏଇ ଅଳ୍ପ ଅଳ୍ପ ଜାଗା ଯାଇଛି, ଝିଅ ଥିଲା ବେଳେ ଟିକେ ବହୁତ ଜାଗା ବୁଲିଲେ ଯାଇକି ଟିକେ ବାହାରେ ଆ ବାହାରେ ବୁଲିଲେ କଣ ଏଇ ପାଠ ପଢ଼ା ପାଇଁ କେତେବେଳେ ଯୋଉ ଷ୍ଟଡି ଟୁୁର ପଡେ ଯାଏ ଆଉ ଏନସିସି ରେ ଥିଲି ଯେତେବେଳେ ସେତେବେଳେ ବି ଟିକେ ଯାଏ। ଏ ତ ପଡେ ଟ୍ରେନିଂ କ୍ୟାମ୍ପ ସବୁ ପଡେ, ତ ସେଇ ଭିତରେ ବି ଯଉ ଯାଉ କ୍ୟାମ୍ପ ଯେତିକି ଦିନ କରୁ, ତାପରେ ଯେତିକି ଦିନି ଦି ତିନି ଦିନି ଆମକୁ
ଏନ୍ ସି ସିଟା ସେଇଟା ତ ଗୋଟେ ଜବ୍ ବି ହେଇପାରିଥାନ୍ତା?
ହଁ, ମତେ ଆସିଥିଲା ଅଫର ମୋର ଆକଚୁଆଲି ସେତେବେଳେ ଟିକେ ଯଉ ଇନଫେକ୍ସନ ହେଇଯାଇଥିଲା ବ୍ରେନ ଇନଫେକ୍ସନ ତ ସେ ଏତେ ଆଉ ଯାଇପାରିଲିନି ଦେହ ଖରାପ ହେଇଗଲା ତ ଆଉ ଏତେ ଆଉ ମନ କଲିନି ଆଉ।
ଆଛା ଆଚ୍ଛା ନା ଆମର ଆଜ୍ଞା ଆଜ୍ଞା ଜୟଗରୁ। ଜୟଗୁରୁ, ଜୟ ଗୁରୁ।